ହ୍ୟାଲୋ, ଶୁବ-ଶୁଭ ସକାଳ, ଶୁଭ ସକାଳ। କଣ କରୁଚନ୍ତି?
ଏଇ ବସଛି, ଆଜି ତ ରବିବାର ଆଉ। ଛୁଟି ଆଜି ରବ୍ ବାର ଆଉ ବସିଛି ଆଉ।
ହଁ, ଆପଣଙ୍କର ଛୁଟି ରବିବାରେ?
ହଁ।
ହଁ-ହଁ-ଅଁ। ଆଜି ତ ରବିବାର ଅଛି, ଆଇଁଷ ବାର ଆଉ କଣ କରୁଚନ୍ତି ରୋଷେଇ?
ରୋଷେଇ ଆଜି ହେଇଛି, ଘରେ ରାନ୍ଧୁଛନ୍ତି, ବାପା ରାନ୍ଧୁଛନ୍ତି ନା ମସଲା ଖେଚେଡି କରୁଛନ୍ତି ମାନେ ସବୁ ପରିବା ପକେଇକି, ମସଲା ଖେଚେଡି ଆଉ ଆଉ ମାନେ ତାଦେହରେ ପୋଟଳ ପଡ଼ଛି ଫୁଲକୋବି ପଡୁଛି, ସେ କରିଛନ୍ତି।
ହଁ, ହଁ, ହଁ।
ଆଉ ସେଇଟା ମସଲା ଖାଇଛି ତାଧେରେ ଉମ୍ ଡାଲି ମାନେ ବାସୁମତୀ ଚାଉଳ ପଡିଛି ଆଉ ମୁଗ ଡାଲି, ମସୁର ଡାଲି
ହଁ, ହଁ, ମାନେ ଦିଟା ଡାଲି ମିଶେଇକି ନା?
ହଁ, ହଁ। ସେଇଟା ମିଶେଇକି ସେଇଟା ମାନେ ବାପା ଆମର କରନ୍ତି ସବୁବେଳେ। ସିଏ ଏବେ କରୁଛନ୍ତି, ମସଲା ଖେଚ ଚେଡି ବର୍ଷା ପାଗକୁ ମସଲା ଖେଚେଡି, ତା ସହିତ ମାଛ ତରକାରୀ।
ହଁ, ବଢିଆ ଲାଗିବ ଖାଇବାକୁ ଆଉ। ନା?
ଓ ହଁ। ସଖାଳୁ ଜଳଖିଆ ଖାଇ ଦେଇଛୁ ଆଉ ଏବେ ମସଲା ଖେଚେଡି ଜାଣି ସେ କରୁଛନ୍ତି ମୋ ଭଳିରେ କଥା ହେଇଯିବା ଆଉ।
ହଁ ହଁ ମସଲା ଖେଚୁଡ଼ି ଆମର ବି ଆଜି ଖେଚୁଡି ଡାଲମା ହବ।
ନାଇଁ ଆମ ଆଇଷ ଆଜି ହେଇନି।
ନା ନା ବା ଆଇଁଷ ଟା କରିଦେଇଥିଲୁ କାଲି।
ଓହୋ।
କାଲି ହେଇଲା ଚିକେନ ତରକାରୀ ଟା ହେଇଥିଲା ତ ଆଉ ଇଛା ନାହିଁ ଖାଇବା ପାଇଁ ଆଜି ବର୍ଷା ପାଗ ଟା ହଁ ହଁ। ଟିକେ ମୋର ଗ୍ୟାସ ପ୍ରୋବ୍ଲେମ। ମସଲା ଟୋଟାଲ ଖାଇବାକୁ ମନା ମାନେ ଡକ୍ଟରଙ୍କ ମେଡିସିନ ଖାଉଛି ତ। ଆ ମ ସଲା ଟିକେ ମନା କରିଛନ୍ତି ଯେମିତି ଜିରା ପକେଇକ ଖାଲି ସିଝା ତରକାରୀ ଟିକେ ବଘାରିକି ଖାଇବ।
ଓହୋ।
ଆଉ ସାଧା କଣ ସବୁବେଳେ ଖାଇ ହଉଛି?
ନା ନା ନା। ଆ ତ ଆମିଷ ଲୋକ ସାଧା ଲୋକ ମାନେ ସାଧା ଦିନ ସାଧା। କିନ୍ତୁ ବାର ଯୋଉଦିନ ସେ ଦିନ ଆମିଷ ଆମର ଅ ରବିବାର ବୁଧବାର ଶୁକ୍ରବାର ଏଇଟା ଆମିଷ। ସେ ହବ।
ହଁ ନ ଖାଇଲେ ବି ହବ ନା।
ପୂଜା ପର୍ବ ପଡିଗଲେ ସେଇଟା ଅଲଗା କଥା।
ହଁ ହଁ ହଁ ପୂଜା ହଁ। ହ ସେଇଥିପାଇଁ ହଁ ହଁ ବର୍ଷା ଟା ହଉଥିଲା ରାତି ସାରା ବର୍ଷା ହଉଥିଲା ସ
ଏବେ ଆମର ଟି ନାଇଁ ଏବେ ଆମର ଟିକେ ହଉନି ମାନେ କେନ୍ତୁ ଅନ୍ଧାର କରିକି ଅଛି। କିନ୍ତୁ ଏ ବର୍ଷା ଟିକେ ଛାଡି ଯାଇଛି।
ଆମ ଏଠି ବି ସେମ ବର୍ଷା ଟିକେ ଅନ୍ଧାର ହେଇକି ଅଛି। ଆଉ ଜିପି ଜିପି ଟିକେ ଟିକେ ପଡୁଛି ଆଉ।
ଓହୋ।
ଆଜି ବି ଲାଗୁଛି ବର୍ଷା ଦିନ ସାରା ଲଗେଇକି ରଖିବ ନାଇଁ କି।
ବୋଧେ ଲାଗୁଛି କିନ୍ତୁ କାଲିଠୁ ତ ଆ ସବୁଆଡେ କହୁଥିଲେ ଯେ ଆହୁରି ମାନେ ପାଞ୍ଚ ଦିନ ହେଇଥିଲା ନା ଆହୁରି ଦି ଦିନ ହବ ସାତ ସାତ ଦିନ ବର୍ଷା ହବ ବୋଲି କହୁଥିଲେ ସମସ୍ତେ ଆଉ ଏବେ ତ ମୁଁ ସାଙ୍ଗେ ସାଙ୍ଗେ ଟିଭିରେ ଦେଖିଲି ଯେ ଗୋଟା କିଏ ମେଶବର ଜଣେ କିଏ ଗୋଟେ। ହାନେଉ ଯୋଉ ଡ୍ରେନ୍ ମଉଳା ଡ୍ରେନ୍ ଇଏରେ। ସିଏ ଜରି ଗୋରି ଗୋଟଉଥିଲେ ସେ ଭାସି ଯାଇଛନ୍ତି ତାଙ୍କୁ ସବୁ ଖୋଜ ଭୁବନେଶ୍ଵର ବାଣୀ ବିହାରରେ ସେଇ ଯୋଉ ଜରି ହଁ ଜରି ଫରି ଗୋଟେ ଗୋଟନ୍ତିନି କି ହଁ ହଁ ସେ ଡ୍ରେନରେ ଜରି ଗୋଟଉଥିଲେ। ପିଲାଟା ଦିଟା ଦିଟା ପିଲା ଥିଲେ ଡେନରେ ଗୋଟେ ତେ ସେ ଡ୍ରେନ ରେ ବର୍ଷା ଦିନ ନା ଏତେ ପାଣି ହେଇଯାଇଛି ଗୋଟେ ଓ ଆଖା ଆଜି ଜଣେ କାଲି ଠୁ ସେ ଭାସି ଯାଇଛି କାଲି ଯେହେତୁ ଜୋରରେ ବର୍ଷା ହଉଥିଲା ତ କାଲି ଆଉ ଯୋଉ ଓଡ୍ରାଫ ବାଲା ଯୋଉମାନେ ଆସିକି ଖୋଜା ଖୋଜି କରନ୍ତି ସେମାନେ ଆଉ କାଲି କେଇ ଆସି ପାରିଲେନି ମାନେ ଏତେ ବର୍ଷା। ମାନେ ଲାଇନ୍ ନାହିଁ ଆସିପାରିଲେନି ଆଉ। ଆଜି ଆସିଛନ୍ତି ସବୁ ଖୋଜାଖୋଜି କରୁଛନ୍ତି ବୋଲି ଦେଖଉଥିଲା। ବର୍ଷା ହେଲେ ଏଇ ଯୋଉ ହଁ ଇଏ ଯାକ ଭାରି ଅସୁବିଧା କହିଲେ କୋଉଠି ଖୋଲା ଡ୍ରେନ୍ ଛାଡି ଦେଇ
ହଁ ହଁ।
ଏଇ ଯୋଉ ଆପଣ ଦେ ସେତିରେ ଓଭର ବ୍ରିଜ ରେ ଆପଣ ଯାଇଚନ୍ତି କେବେ ଭୁବନେଶ୍ୱର?
ହଁ ହଁ ଯାଇଚି।
ଆ ବରମୁଣ୍ଡା ସେ ଓଭର ବ୍ରିଜ ଉପରେ ଦେଖଉଚି ପୁରା ଗାଡି ଚକ ବୁଡି ଯାଉଚି ଏତେ ପାଣି ହେଇଚି।
ହଁ ବ୍ରିଜ ଓପରେ ପାଣି ବହୁତ ପାଣି ହେଇଯାଉଚି ବ୍ରିଜ
ବ୍ରିଜ ତଳେ ତଳେ ତ ପୁରା ମାନେ ଯେମିତି ଡଙ୍ଗା ଚାଲିଲା ଭଳିଆ ପାଣି ହେଇଛି।
ହଁ ହଁ।
ଆଉ ଓଭର ବ୍ରିଜ ଉପରେ ମାନେ ଏତେ ପାଣି ହେଲାଣି ଯେ ସେମାନେ ଚକ ଅଧା ଅଧା ବୁଡିଗଲାଣି। ପାଣି ମାନେ ବଢୁଚି ପରା ପାଣି ବଢୁଚି ଏମିତି ଯଦି ଲାଗି ରହିଲା ପୁଣି
ନଦୀ ବଡି ହବ ବଡି ପାଣି ହେଇଯିବ ଆଉ।
ହୁଁ ହଉ ଆଉ ଆପଣ ଯୋଉ କେବେ ଯାଇଛନ୍ତି ଯୋଉ ବୁଲିବାକୁ ପୁରୀ ଫୁରି ଯାଇଛନ୍ତି ନା ନାଇଁ?
ହଁ ପୁରୀ ମୁଁ ଯାଇଚି କେତେଥର ପୁରୀ ଟା ତ ଯାଆନ୍ତି ଯୋଉ ବିଚ୍ ବିଚ୍ କୁ ବୁଲିବା ପାଇଁ।
ହଁ
ଆଉ ଏ ହଁ ପୁରୀ ଟା ହଁ ହଁ ଜଗନ୍ନାଥ ଦଶରେ ମୋ ବାଆଘର ପରେ ଆଉ କରିନି ବାଆଘର ପୂର୍ବରୁ ଉଁ ଯାଇଥିଲି।
ହଁ ହଁ ଆଉ ଏ ତ ରଥରେ ଆମର ରଥ ଆସୁଚି ଯାହା ହଉ ଏବେ ଗରମ ହେଇଥାନ୍ତା ଟିକେ ଗରମ ଯାଉଚି। ବର୍ଷା ପାଇଁ କିନ୍ତୁ ଅଁ ଆଉ କିଛି ଦିନ ପରେ ଏଇତ ଗଲାଣି। ଛ ସାତ ଦିନ ଗଲାଣି ଆଉ ଆଉ ସପ୍ତାହେ ପରେ ଆମର ରଥଯାତ୍ରା ହେଇଯିବ।
ହଁ ହଁ ନାନା ହୁଁ ହଁ ହଁ। ସ୍ନାନ ପୂର୍ଣ୍ଣିମାରେ ଠାକୁର ଯୋଉ ଗାଧାନ୍ତି ତାଙ୍କୁ ଜର ହୁଏ। ତାପରେ ଗରମ ଟା ହୁଏନି କି ବ ର୍ଷା ହୁଏ ତାର ଗୁଳୁ ଗୁଳି ଗରମ ଟା ହୁଏ। ଆଉ ଏଇ ବର୍ଷା କିନ୍ତୁ ପଡିଚି ମାନେ ଥଣ୍ଡା ଟା ପାଗ ଟା ଥଣ୍ଡା ହେଇଯାଇଛି।
ଥଣ୍ଡା ମତେ ବି ଟିକେ ଥଣ୍ଡା ଥଣ୍ଡା ମାନେ ଲାଗୁଚି। ତଣ୍ଟି ଫଣ୍ଟି ଟିକେ ଦରଜ ହେଇଛି ମୁଁ ଟିକେ ଓଦା ହେଇଯାଇଥିଲି ତ ସେ ବାହାରୁକୁ ଯାଇଥିଲି ଓଦା ହେଇଯାଇଥିଲି ଏଇ ତଣ୍ଟି ଫଣ୍ଟି ଦରଜ ଲାଗୁଚି।
ହଁ ହଁ ହଁ ଏବେ ଯୋଉ ହଠାତ ସିଜନ ଟା ଚେଞ୍ଚ୍ ହେଇଗଲା ସମସ୍ତଙ୍କର ଥଣ୍ଡା ଜର ମାନେ ଏମିତି ଥଣ୍ଡା ଜର ସମସ୍ତଙ୍କୁ ମାନେ ସିଏ ମେଡିସିନି ଖାଇଲେ ବି ସିଏ ମାନେ ଭଲ ହଉନି।
ହଁ।
ମାନେ ଦଶ ଦିନି ବାର ଦିନି ଲଗେଇକି ରଖୁଚି ଥଣ୍ଡା ଟା।
ହଁ।
ଘରେ ସମସ୍ତେ କଣ କରୁଚନ୍ତି?
ଘରେ ମୋ ଶାଶୁ ଅଛନ୍ତି ଆଉ ମୋ ପୁଅ ଦି ଜଣ ଖାଉଚନ୍ତି ଖାଉଚନ୍ତି ଆଉ। ସ୍ଵାମୀ ଭୁବନେଶ୍ଵରରେ ରଉଚନ୍ତି।
ଆସିନାହାନ୍ତି କେଇ ଆଜି ରବିବାର ଅଛି।
ଆଜି ରବିବାର ଅଛି ଆସିନାହାନ୍ତି ବର୍ଷା ଟା ହଉଚି ନା ଆସିନାହାନ୍ତି। ହଁ ଆର ସପ୍ତାହ ବେଳୁକୁ ଆସିବେ ଆଉ ଆର ଶନିବାର ଆସିଲେ ଆ ରବିବାର ରଇକି ସୋମବାର ସେ ପଳାନ୍ତି।
ହଁ ହଁ ମୁଁ ମ ଆପଣଙ୍କର ଯୋଉ ଖୋର୍ଦ୍ଧାରେ ଅଛି ଯୋଉ ଆଁ କାଈ ପଦର ଆପଣ ଯାଇଛନ୍ତି।
ହୁଁ ଖୋର୍ଦ୍ଧାର କାଇ ପଦର ଅଛି ଯେ ହଁ ହଁ ମୁଁ ଯାଇଛି।
ମୁଁ ସେଇଠିକୁ ଯାଇଛି, ମୁଁ ଏବେ ନୁହଁ ହେଇଗଲାଣି। ମୋର ଦଶମ ଶ୍ରେଣୀ ରେ ଯାଇଥିଲି। ଆନ କାଇ ପଦର ଯାଇଛି ବୁଲି ଆଉ। ଆଉ କୋଉଠିକି ଯାଇନି, କିନ୍ତୁ ସେଇଠିକି ଯାଇଛି।
କାଈପଦର ଯେତେବେଳେ ଗଲି ଫାଷ୍ଟ, ଆଉ ତାଙ୍କ। ତ ମଝାର ଅଛି, ସେଠି ବୁଲି ବୁଲାବୁଲି କରିକି ଆଉ ଗୋଟେ। ଗୋଟେ କାଇପଦା ଠାରୁ ମାନେ ଭିତରକୁ ମାନେ ଗୋଟିଏ ଜାଗା ଅଛି। ଏନେ ଗୋଟେ ଜାଗା ଅଛି, ସେ ଜାଗାରେ ମାନେ ପାଣି ଟା। ମାନେ ପାଣି ଟା ଗରମ ପାଣି। ମାନେ କୂଅ ଭଳିଆ ଥିବ, ଆ ହଁ ହଁ। ପାଣି ଟା ଗରମ ପାଣି।
ଗରମ‌ ପାଣି ସେଟା ଖୋର୍ଦ୍ଧା ରେ ଅଟ୍ରି, ମୁଁ ଏବେ ଯାଇ ଥିଲି, ଏଇ ଏମ୍ ଆମର ଏଇଟା ତ ହେଲା। ଏ ଯୋଉ ରଥଯାତ୍ରା ତ ଆମର ଓଡିଆରେ ଆଷାଢ ମାସରେ ହୁଏ ନା। ଏଇଟା ଆଷାଢ ମାସ। ବୈଶାଖ, ଜେଷ୍ଠ ତାପରେ ଆଷାଢ, ଆ ମ୍ ଓଡିଆ ମାସ ଜାଣିଥିବେ ବା।
ହଁ ହଁ ହଁ।
ତ ଆମର ବୈଶାଖଠୁ ଷ୍ଟାର୍ଟ ହୁଏ, ତ ବୈଶାଖ ଜେଷ୍ଠ ଆଷାଢ ତ ଯେତେ ବେଳେ ଆ। ପୂର୍ବ ମାନେ ମକର ହେଇଥିଲା ମ ମାନେ ମକ ମକର ମେଳା, ମକର। ଅ ଯେତେବେଳେ ଖୋର୍ଦ୍ଧାରେ ସେତେବେଳେ ମକର ମେଳା ବସେ, ସେଇଟା ଜାନୁଆରୀ ମାସରେ ପଡିଥିଲା।
ହଁ ହଁ।
ଏଇ ଆଜି ଏବେ ତ ଜୁଲାଇ ହେଇଗଲାଣି ଜାନୁଆରୀ ମାସରେ ସେଇ ଅଟ ଟ୍ରି ରେ ପଡେ ମକର ମେଳା।
ହଁ ହଁ ହଁ। ମାନେ ସେଇ ତ ଗଛ ‌ପ ସବୁ ଥିବ ନା, ମାନେ ଗାଁ ଭଳିଆ ଥିବ ସେ ଜାଗା ଟା।
ହଁ ଗାଁ ଭଳିଆ ସେଠି ମେଳା ସେଇ ଟାଇମରେ ମାସେ ପଡେ, ପୁରା ମାସ ଟା। ହେଲେ ହେଲେ ମୋର ଏଇ ଉଁ ମାସେ ପୁରା ପଡେ। ମାନେ ଧର କୁ ଏଇ ସଂକ୍ରାନ୍ତିରୁ ସେଇ ସଂକ୍ରାନ୍ତି ପର୍ଯ୍ୟନ୍ତ ପଡେ, ମୁଁ ଯାଇଥିଲି ଏ। ସେଇ ଜାନୁଆରୀ ମାସରେ ପଡିଥିଲା। ଆଉ ଶୀତ ଥିଲା ସେତେ ବେଳେ, ମାନେ ଶେଷ ଶେଷ ହେଇ ଆସୁଥିଲା ଶୀତ ଆଉ। ଏତେ ଭିଡ ମାନେ କୁହନ୍ତୁନି ସେଠି ମାସେ। ସେ ଧରିକି ସେଇଟା ଚାଲେ, ସେଥିରେ ସବୁ ମିଳେ ମାନେ ଯେ ପୁରା ମେଳା ଯେମିତି ଆପଣ ଦେଖିଥିବେ, ସେମିତି ସେ ଗରମ। ପାଣୀ ଏବେ ଦର୍ଶନ କରିକି ଆସିଛି ତାପରେ ଆଗକୁ ଆମର। ଯୋଉଁ ଗରମ ପାଣି ତ ଅଛି ତା ପରେ ସେଠି ବି ଯୋଉ ଗୋଟା ମନ୍ଦିର ବି ଅଛି। ହେଲା ମନ୍ଦିର ଫୋ ତମେ ମନ୍ଦିର ଦର୍ଶନ କରି ବ ତାପରେ ଆଗକୁ ଯାଇକି। ଆପଣ ଗରମ ପାଣି ଦର୍ଶନ କରିବେ। ଏ ଯାଇଥିଲୁ ଯେ, ଶୀତ ଦିନିଆ ଖରା ଟା ବି ବହୁତ କାଟେନି କି।
ହଁ ହଁ ହଁ ଉଁ।
ବହୁତ ଖରା ବି ହଉଥିଲା, ଶୀତ ଦିନେ ଆମେ ଠିକ୍ ବାହାରିକି ଗଲୁ ସେଇ ଏଗାରଟା ବାରଟା ବେଳେ ବାହାରିକି ଗଲୁ। ଆଉ ବାହାରିକି ଗଲୁ ଯେମ୍ ତି ଉଁ ଖରାବେଳ ଟାଇମ, ପୁରା ସେଠି ଦର୍ଶନ କରି ସେଠୁ ପୁରା ଚାଲିକି ଯିବାକୁ। ପଡିବ ଗା‌ ଏତେ ଭିଡ ଗାଡି ରାସ୍ତା କିନ୍ତୁ ଏତେ। ଭିଡ ରାସ୍ତା ଯେ ଆପଣ ଗାଡି ଚଲେଇ ପାରିବେନି ଏମିତି ଅଲଗା ବେଳା ସମୟରେ ଗଲେ। ଗାଡିରେ ଯାଇ ପାରିବେ କିନ୍ତୁ ସେଇ ମେଳା ସେଇ ମାସେ ଭିତରେ ଗଲେ। ଆପଣ ଚାଲି ଚାଲି ଯିବାକୁ ପଡିବ ବ ବହୁତ ଗୁଡେ ବାଟରୁ ମନ୍ଦିର ପର୍ଯ୍ୟନ୍ତ ଚାଲି ଚାଲିଯିବେ, ପୁଣି ମନ୍ଦିର ଦର୍ଶନ କରି ଅତ୍ରୀ ପର୍ଯ୍ୟନ୍ତ ପୁଣି ଚାଲି ଚାଲି ଯିବେ।
ହଁ ହଁ।
ଏଇ ବର୍ଷେ ଆମେ ଯାଇଥିଲୁ ମୁଁ ବହୁତ ଆଗରୁ ଯାଇଥିଲି। ତାପରେ ଆଉ ଯାଇନଥିଲି ଫୁଣି ଏ ବର୍ଷ ଯାଇଥିଲୁ।
ହଁ ନା ମୁଁ ଯେ ହଁ ମୁଁ ଯେତେବେଳେ ଯାଇଥିଲି ସେଟା ବର୍ଷା ଦିନ ଥିଲା ମାନେ ବର୍ଷା ଦିନ ଥିଲା। ବର୍ଷା ଦିନ ଥିଲା ବି ମାନେ ପାଗଟା ପୁରା ଥଣ୍ଡା ଥିଲା। ସେ ପାଣିରୁ ପାଣି ମାନେ ଚାରିପଟରୁ ମାନେ ଧୂଆଁ ବାହାରୁ ଯେମିତି ଥଣ୍ଡା ଗରମ ପାଣି ରୁ ଧୂଆଁ ବାହାରେ। ସେଇଭଳିଆ ଧୂଆଁ ପାଣିରେ ବା ଦେଖିକି ଆଶର୍ଯ୍ୟ ମୁଁ।
ଭିତରେ ବି ମାନେ ଦେବେ ମାନେ ତାତି ଥିବ ଯୋଉ।
ହଁ ହଁ ହଁ ହାତରେ ବି ଦେବେ ହଁ। ସେଠିକ ହଁ ଅଁ ପଇସା ପ ପକାନ୍ତି ଯିଏ କରି ନେଇଥିବେ ପକାଇବେ ପକେଇବେ ତା ଦେହେରେ ନା।
ହଁ। ତାପରେ ଆଉ ଆଉ ଦିଟା ବି ଗୁଣ୍ଡ ଟାଇପ୍ ର ଅଛି ହେଟା ଗରମ ପାଣି ନୁହଁ। କିନ୍ତୁ ସେଇଟାରେ କୁହନ୍ତି ଯେ। ସେଟା ସାଇଡ ରେ ପରେ ଇଏଟା। ଗରମ ପାଣି ଟା ସିଧା ବାଟରେ ପଡିବ ଏଟା ତାର ସାଇଡ ରେ ପଡେ ଦିଟା କୁଣ୍ଡ ସେ ମାନେ। ଯାହାର ଯାହା ରୋଗ ଥିବ ଚର୍ମ ଜନିତ ରୋଗ ସେ କୁଣ୍ଡରେ କଆଡେ ବୁଡି କି ମାନେ। ପୁରା ମୁଣ୍ଡ ବୁଡେଇକି ଗାଧିଲେ ହେଟା ଦୂର ହୁଏ ବୋଲି ନା କିନ୍ତୁ ସେଇ ପାଣି କିନ୍ତୁ ବହୁତ ସୁ ମାନେ ଗନ୍ଧ ହଉଛି ଠାକୁରଙ୍କ ଜିନିଷ କହିବା କଥା ନୁହଁ ନ କିନ୍ତୁ ଯେତେବେଳେ ଆମକୁ ଆମେ ଗଲୁ ଆମକୁ ଛିଞ୍ଚିବାକୁ କହିଲେ ମାନେ ଯୋଉ ଦେହର ଯୋଉ ଅଂଶରେ ସେଇଟା ବାଜିଲା ସେଇ ଅଂଶ ଟା ଗନ୍ଧ ହେଲା ବହୁତ ସମୟ ଗନ୍ଧ ହେଲା ମାନେ କିନ୍ତୁ ମାନ୍ୟତା ଅଛି ଠ ହୁଁ ଆମେ ଦେଖିଲୁ ଆମ ସାମ୍ନାରେ ବି ବହୁତ ଲୋକମାନେ ଆଉ ତା ଭିତରେ ଯାଇଁକି ଏତେ ଗନ୍ଧ ହଉଚି ଆମେ ଟିକେ ହାତ ମାରିକି ଛିଞ୍ଚି ହେଇ ପଡ଼ିଲୁ କିନ୍ତୁ ସେମାନେ ଯାଇକି ପୁରା ମୁଣ୍ଡ ବୁଡେଇକି ବି ଗାଧିଲେ।
ହଁ ହଁ ମାନେ ବିଶ୍ଵାସ ଯୋଉ କହନ୍ତିନି ମାନିଲେ ଠାକୁର ନ ମାନିଲେ ପଥର ଆଉ। ସେଇଟା ବିଶ୍ଵାସ ଅଛି ବୋଲିି ସେ ମୁଣ୍ଡ ବୁଡେଇ ଗାଧିଲେ ନ ଯେ ମୋର ଏଇଟା ଭଲଟା ହେଇଯିବ।
ହଁ ହଁ ହଁ ଯଦି ଆମର ହଁ ବିଶ୍ଵାସ ଅଛି ଆମର ଯୋଉ ଜିନିଷ ଟା ହେଇଛି ଆମର ସେଠି। ଭଲ ହେଇଯିବ ତ କାହିଁକି ନୁହେଁ ଟିକେ ସମୟ ଗନ୍ଧକୁ ସମ୍ଭାଳିକି ଆମେ ଭଲ ହେଇଯିବା ଆଉ ଭଲ ନା ଆଉ।
ହଁ ହଁ ହଁ।
ହଉ ହଉ ତାହେଲେ ମୁଁ ରଖୁଛି କରିବି ପଛରେ ହଉ।
ହଁ ହଁ ଆପଣ ରଖନ୍ତୁ ପ୍ର କଥା ହବା ଆ ବାଏ।